ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆଜ୍ଞା ଆ ଏ ଶୁଭ ସନ୍ଧ୍ୟା କୁହନ୍ତୁ କୁହନ୍ତୁ କଣ ଜୟ ଜଗନ୍ନାଥ କଣ କରୁଛ
ଏଇ ବସିଛି ଆଉ ଆପଣ କଣ କରୁଛନ୍ତି? ହ୍ୟାଲୋ। ଆପଣଙ୍କ ନେଟୱାର୍କରେ ଟିକେ ପ୍ରୋବ୍ଲେମ ହଉଛି ଟିକେ ବାହାରକୁ ପଳେଇ ଆସନ୍ତୁ ନୁ। ବୁଝିଲେ ଆପଣଙ୍କ କଥା ମତେ ଶୁଭ ଯାଉନି କିଛି। ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ ଆପଣଙ୍କ ନେଟୱାର୍କ ଇସ୍ୟୁ ହଉଛି ଏବେ ସୁୁବିଲା କୁହନ୍ତୁ ହୁଁ ହୁଁ।
କଣ ସେଟେ ବର୍ଷା ହଉଛି?
ନାଇଁ ଏପଟେ ବର୍ଷା ନାଇଁ ଆପଣଙ୍କର କୋଉଠି କି ଆମର ତ ବାଲେଶ୍ଵର।
କେନ୍ଦ୍ରପଡା।
ଆଛା ଏପଟେ ତ ବିଲକୁଲ ବର୍ଷା ନାହିଁ ଆଉ।
ହୁଁ ଆଉ କଣ ବର୍ଷା ଦିନେ ତ ପକୁଡି ଖାଇକୁ ଭଡିଆ ଲାଗେ। ପକୁଡି ସହିତ ଚା।
ପକୁଡି ସହିତ ଚା ଭଲ ଲାଗେ ଯେ ବାକି ଯଏ ଗରମ ଦଉଛି ତା ସହିତ ପ ପକୋଡିତ ନାଇ ଚା ପିଇ ସାରିଲେଣି ଚା ସନ୍ଧ୍ୟାବେଳେ ଚା ବିସ୍କିଟ ଖାଇଲି ଆଉ। ହଁ ଆପଣ କଣ ହେଇଛନ୍ତି ସନ୍ଧ୍ୟାବେଳେ?
ମୁଁ ଆମ୍ବ ଖାଇଥିଲି ଆଉ।
ସନ୍ଧ୍ୟାଳେ ଆମ୍ବ।
ମିଠା ଆମ୍ବ ଖାଇ ଦେଇଥିଲି ଆଉ।
ଆଛା ଏବେ କଣ କରନ୍ତି?
ନଟ ଜବ୍।
ଆଚ୍ଛା ମ୍ୟାରେଜ କରନାହାନ୍ତି।
ନାଇଁ ନାଇଁନ ଆଉ କଣ ଆପଣ କଣ ଖାଇବାକୁ ଭଲ ଲାଗେ?
ମତେ ତମ ସବୁ କିଛି ଖାଇବା ପାଇଁ ଭଲ ଲାଗେ ସବୁ କିଛି ବନେଇବା ପାଇଁ ବି ଭଲ ଲାଗେ। ଆ ଆପଣଙ୍କୁ କଣ କଣ ଖାଇବା ପାଇଁ ଆପଣ ଭେଜ ମାନେ ନନ ଭେଜ ରେ ଖାଆନ୍ତି ନା ଭେଜ ରେ ଖାଆନ୍ତି?
ନା ମୋର ଭେଜ ନନ ଭେଜ ମତେ ଏତେ ପସନ୍ଦ ନା କଣ ଜାଣିଛନ୍ତି କହିଲେ ଟିକେ?
ମୁଁ ତ ସବୁ ଜାଣିଛି ମାନେ ରୋଷେଇ ଉପରେ ପିଠା ଉପରେ ଆଉ। ହଁ।
ପିଠା ଆପଣଙ୍କୁ କୋଉଟା ଜଣା ମଣ୍ଡା ପିଠା ହେଲା।
ମାଣ୍ଡା ପିଠା ପଳାଣ୍ଡୁରି ପିଠା ପୋଡ ପିଠା ତ ମୁଁ କରିପାରି ନା ପୋଡ ପିଠା ଟା ମୁଁ ପୋଡ ଦେଇପାରିବିନି। ଖଳି କାଟିଦବି ତାକି ପୋଡ ଦେଇ ପାରିବିନି ପୋଡଟା ତାର ଗୋଟେ ମାନେଜମେଣ୍ଟ ଦିଆଯାଏ ନା ବାକି ହୁଁ ହଉ
ମୋର ଟିକେ କହିଲେ କେମିତି ପୋଡ ପିଠା ହୁଏ
ପୋଡ ପିଠା ଟା କଲେ ପୁରରା ଖରେ ଟାଉ କାଠି ଦେବି ମାନେ ପୋଡ ଟା କ ମାନେ ଦେଇ ପାରିବିନି ହେଲା ହଁ ଆଉ ମଣ୍ଡା ପିଠା ଆଉ ଆମର ଦହି ପିଠା
ଦହି ପିଠା ଟା କଣ?
ଦହି ପିଠା ଟା ହଉଚୁ ଦହିରେ ବନାଯାଏ ସେଟା ଦହି ଆଉ ଚାଉଳ ଗୁଣ୍ଡରେ ଓର ଚାଉଳ ଗୁଣ୍ଡ ଦହି ଆମେ ଧର ଗୋ ଗୋଟେ ଗ୍ଲାସ ନେଲେ ହେଲା ଗୋଟେ ଗ୍ଲାସ ଦହିରେ ଟିକେ ଦହିଟା ହାଲକା ଖ ଟା ହବା ଦରକାର ଯେମିତି ଆମେ ଘରେ ବସା ଦହି ଜେମିତି ଆମେ ବନଉଛେ ଯେମିତି କ୍ଷୀରରେ ହେଲା କିି ସେ ଦହ ଆମେ ସେମାନେ ଯେତିକି କ୍ଵଣ୍ଟିଟି ର ମାନେ ଚାଉଳ ଗୁଣ୍ଡା ଦରକାର ମାନେ ବାଟ ଟା ବନବା ପାଇଁ ଟିକେ ବହଳ ମାନେ ପୁରା ଶୁ କାଠ ହେଇନଥିବ କି ମାନେ ପାଣିଆ ବି ହେଇନଥିବ ଯେମିତିକା ଇଟିଲି ଛାଞ୍ଚରେ ରହୁଥିବା ଯେମିତି ଆମର ଯୋଉ ଅ ଇଟିଲି ବନା ଯାଏନି ନା ଚାଉଳ ବା ଇଟିଲି ଯଉ ସେଇ ଭଳିଆ ଟାଇପ ରେ ମାନେ ବାଟାଟା ହେଇଥିବା ଦରକାର ସେଇଥିରେ ଆପଣ ପକେଇବେ ଚହ୍ନି ପଡିଲା ଆଉ ଅ ଟିକେ ଖାଇବା ଶୋଟା ପଡିବ ଯେହେତୁ ସେଟା ମାନେ ଫୋଲିବ ଇଟଲିି ଟାଇପ ରେ ଖାଇବା ସୋଡ଼ାଟା ପଡ଼ିବ ଆଉ ଲୁଣ ତ ଅ ସ୍ୱାଦା ଅନୁସାରେ ପଡ଼ିଲା ହେଲା ତାକୁ କୁ କିଛି ସମୟ ଆମେ ଗୋଳେଇକି ଛାଡିଦବା ହଉଛୁ ପାଖାପାଖି ଅ ଦି ତିନି ଘଣ୍ଟା ଗୋଳେଇକି ଛାଡ଼ିଦବା। ହେଲା କି ଗୋଳେଇକି ଛାଡିଦେଲା ପରେ ଆମେ ତା ଦେହରେ ଇଟିଲି ଛାଞ୍ଚରେ ହଉଛୁ ଯେମିତିକି ମଣ୍ଡା ପିଠା କୁ ଆମେ ଇଟିଲି ଛାଞ୍ଚରେ ତଳେ ହଉଛୁ ପାଣି ଦଉ ତାପରେ ହଉଛୁ ମଣ୍ଡା ପିଠା ରଖୁ ହେଲା କି ସେମିତି ତଳେ ପାଣି ରହିବ ଇଡଲି ଛାଞ୍ଚ ରେ ତାପରେ ଏଟା ଛାଞ୍ଚ ରେ ଯେମିତି ଇଟିଲି ଆମର ଦିଆ ହୁଏ ସେମିତିକା ଇଟିଲି ଭଳିଆ ଆମେ ସଜେଇଦବା ସଜେଇ ଦେଇକି ତାପରେ ଆମେ କଣ କରିବା ନା କିଛି ଆଡ କରିଦବା କଣ ନଡିଆ ମାନେ କଟା କଟ ମାନେ ଛୋଟ ଛୋଟ କାଟିକି ନଡିଆ ଆମର କିସମିସ ଚେରି ଯ ଟିକେ ସୁନ୍ଦର ଦେଖାଯିବ ତ ସେଥ ଟେଷ୍ଟ ବି ଲାଗିବ ହେଲା କି ଆଉ ତ ଶ ପୁରା ଆଡ କରିଦେଇକି ତାକୁ ପନ୍ଦର ମିନିଟ୍ ଖଣ୍ଡେ ବସେଇ ଦେଇତ ପଡିବ ଗ୍ୟାସ ରେ ଇଡଲି ରେ ସଜେଇ ଦେଇକି ସି ବହୁତ କେକ୍ ଭଳିିଆ ଫୁଲିଯିବ ଆଉ କେକ୍ ଟାଇପରେ ଖଟା ମିଠା ଦହିର ଟେଷ୍ଟ ଆସିବ ତ ସେତ ତ ଜଉଳ ଗୁଣ୍ଡ ରହିଲା କେକ୍ ଭଳିଆ ଭାବରେ ଫୁଲିଯିବ ଆଉ ହେଲା ସେଟା ବହୁତ ବି ଭଲ ଲାଗେ ମ ହଁ ଆଉ ମଣ୍ଡାପ ସତ ଜାଣି ଆଜ୍ଞା
ମଣ୍ଡା ପିଠା ହଁ ମତେ ଏଠି ଟିକେ ପିଠାରେ ମତେ ପସନ୍ଦ ନୁହଁ ମତେ ପୁର ବଲା ପିଠା ଜମା ବି ପସନ୍ଦ ଲାଗେନି ଆଳୁ ପୁରରେ ଯୋଉଟା ମଣ୍ଡାପିଟା ହୁଏ
ଆଳୁ ପୁରାରେ ତ ଆମେ ମଣ୍ଡା ପିଠା କରୁନେ ଆଉ ଆମ କେଳପୁରରେ ହାଳପୁରରେ ମୁଣ୍ଡ ପଠ ହଁ ସେଇଟା ଆପଣ ଦଉଥିବେ ଆଳୁ ପୁର ବାକି ଆମେ ତ ନଡ଼ିଆ ପୁର ଯୋଉ ନଡ଼ିଆ ଚିନି ପୁର ଦେଇକି କରୁ। ଲାଗେ ଆଉ ହଁ ମୁଁ ବୁଝିପାରିଲି ଆମେ ନଡିଆ ପୁର ଦଉଛୁ ଆପଣ ଆଳୁ ପୁର ଦଉଥିବେ।
ନାଇଁ ନାଇଁ ଆଳୁପୁର ନାଇଁ ମତ୍ ତେ ମୁଁ ମାନେ ମତେ ସେ ଛେନା ଆଉ ନଡିଆ ପୁର ମୁଁ ଖାଏନି। ମତେ ଆଳୁ ପୁର ଦେଲେ ମୁଁ ଟିକେ ଖାଏ। ଏମିତି କହିବାକୁ ଗଲେ ମତେ ପିଠା ଜମା ବି ପସନ୍ଦ ନୁହଁ ଖାଲି ଚକୁଳି ପିଠା ପୁରା। ଚକୁଳି ପିଠା ପୁରା ନରମ ବାଲା ହବ। ସେଇଟା ମତେ ଗୋଟେ ଦିଟା ଖାଇବି ବାସ୍ ସେତିକି ଆଉ ଆମର ଯୋଉଟା କହିଲି ଯେମିତି ଏଇ ଏବେ ଯୋଉ। କହିଲେ ଦହି ପିଠା ଆମର ହଉଛି ସେଇଟା କଣ ଗଇଁଠା ପିଠା ଯୋଉଟା କି କ୍ଷୀର ରେ ହୁଏ।
ସେ ଗଇଁଠା ପିଠା ଟା ଅଲଗା ଗଇଁ ଗଇଁଠା ପିଠାଟା ଆମେ ଗେଣ୍ଡୁଳି ପିଠା ବି କହୁ ଗଇଁଠା ପିଠା ଯେଟା କହୁଛନ୍ତି ସେଟା ହେଉଛି ଆପଣଙ୍କର ଯେମିତି ମଣ୍ଡା ପିଠା ଆପଣଙ୍କର। ଖଳି ଧରା ହୁଏ ସେମିତି ଖଳି ଧରିକି ତାକୁ ହଉଛି ଯୋଉ ଛୋଟ ଛୋଟ ଗୁଟୁଳି ମାନେ କରିକି। ତାକୁ କ୍ଷୀରରେ ଫୁଟେଇ ଦିଆଯାଏ ହେଲା କିି ହାଁ ସେ। ସେଟା ବି ବହୁତ ବଢିଆ ଲାଗେ ହୁଁ।
କିନ୍ତୁ କ୍ଷୀର ଖାଏନି ଖାଲି ସେଇଟା ହିଁ ଖାଏ ପିଠା ଟା।
ଆପଣ ତ କ୍ଷୀର ଖାଇବେନି ଏଇଟା ଖାଇବେନି ସେଇଟା ଖାଇବେନି ତାହେଲେ ସ ମାନେ ଯଦି ଗୁ ମାନେ ଗୋଟେ ଜିନିଷକୁୁ ଟେଷ୍ଟ ଆଣିବା ପାଇଁ ହେଲେ ପାଞ୍ଚ ପ୍ରକାର ଜିନିଷ ତା ଦେହରେ ପଡୁ ଚି ତେଣୁ ଆପଣ ସେଇଥିରେ ଯଦି ଦିଟା ଖାଇବେନି ତାହେଲେ ସେ ଜିନିଷଟା ହିଁ।
ଟେଷ୍ଟ ଜଣା ପଡିବନି କିଛି ସେଟା ତ ଠିକ୍ କଥା।
ଯେ ହାଁ ମାନେ କଣ ହଉଛି ଆପଣ ଯେହେତୁ ପାଞ୍ଚଟା ଜିନିଷରେ ଦିଟା ଜିନିଷ ଧର ଖାଇଲେନି ଧର ସପୋଜ୍ ନଡିଆ। ଖାଉନାହାନ୍ତି ତ ସେଥିପାଇଁ ଆପଣ ସେ ଜିନିଷ ଟା ହିଁ ଖାଇ ପାରିଲେନି।
ହଁ ସେ ଟେଷ୍ଟ ଟା ଟିକେ ଅଲଗା ପ୍ରକାର ଲାଗିବ। କିନ୍ତୁ ତା ସହିତ ଆଡ ହେଇକି ଖାଇଲେ ସେ ଟେଷ୍ଟ୍ ଟା ଟେଷ୍ଟ ଭଳିଆ ଲାଗିବ। ଏମିତି କହିବାକୁ ଗଲେ ସବଜି। ହୁଁ ନାଇ ସବଜି ରେ ଟୋଟାଲ ଆଳୁ ଛଡା ମୁଁ ବାକି କିଛି ସବଜି ଖାଏନି।
ଆଳୁରେ ଯାହା ରେସିପି ଦେବେ ମୁଁ ତାହା ଖାଇବି।
ହେ ସେ ମୋ ଝିଅ ବି ସେମିତିକା ହଉଛୁ। ଆଜିକାଲି ଛୁଆ ମାନେ ତ ସବୁ ମାନେ ପନିପରିବା ଖାଇବା ଛାଡିଦେଲେଣି ଖାଲି ଆଳୁ। ଉପରେ ନହେଲେ ଛଙ୍କା ଛଙ୍କି ଉପରେ ଏଇଭଳିଆ ସବୁ ଜିନିଷ।
ହଁ ହଁ ହଁ ସେତ ଠିକ କଥା କିନ୍ତୁ ଆଳୁ ହେଲେ ଆମର। ତ ବେଶୀ ଆଳୁ ଭଜା ଆଉ ଆଳୁ ଭର୍ତା ଆଳୁ। କସା ଏସବୁ ଟିକେ ଭଲ ଲାଗେ। ଏମିତି ହେଲେ ଖିଆ ହବ ଆଜ୍ଞା।
ମୁଢି ଖାଇବା ପାଇଁ ଭଲ ପାଆନ୍ତି।
ହଁ ହଁ ମୁଢ଼ି ମୁଢି ହେଲେ ମତେ ଯୋଉଟା ଆ। ତରକାରୀ ହେଗୁରା ହେଲା କି ଆମର ସୋୟାବିନ୍ ତରକାରୀ ହେଲା କି ମଟର ଘୁଗୁନି ହେଲା। ସେମିତି ହେଲେ ମୁଁ ମୁଢ଼ି ଖାଇଦେବି ସେ ଯୋଉ ପକେଇକି ଖାଇଲେ ମତେ ବଢିଆ ଲାଗେ ଟେଷ୍ଟ ପୁରା ବଢିଆ ଲାଗେ।
ହାଁ ନାଇଁ ସେପଟ ସାଇଟ୍ ରେ ଏତେ ମୁଢ଼ି ଖାଆନ୍ତିନି ତ ମାନେ।
ନା ମୁଢି ମୁଁ ଖାଏ ହଁ ନାଇଁ ସେମିତି କିଛି କିଛି ନାହିଁ ମୁଢି ଜଣ ଜଣଙ୍କୁ ପସନ୍ଦ ଜଣ ଜଣଙ୍କୁ ପସନ୍ଦ ନୁହଁ ମୁଢି ରେ। କେତେ ପ୍ରକାର ବି କରିହବ ମୁଢ଼ି ବରା ବି କରିହବ।
ଉଁ ହୁଁ ବାଲେଶ୍ୱରରେ ହଉଛି ଯେମିତି ଆମେ ସ ସାଧାରଣତଃ ଘରେ ଘରେ ଆମେ। ପ୍ରତ୍ୟେକ ଦିନ ଆମ ମୁଡିଟା ହଉଛି ମୁଖ୍ୟ ଖାଦ୍ୟ କହିଲେ ଚଳେ।
ହଁ ଆମର ଯେମିତି ଲୁଣ ମେନ୍ ଖାଇବା ଦରକାର ଆପଣଙ୍କର ମୁଡ଼ି ଦରକାର।
ହୁଁ ଅଁ ଆପଣ ସକାଳେ ବେଶୀ କଣ ଖାଆନ୍ତି।
ଏ ସଖାଳେ ଖାଇବା ମୋର ନାହିଁ ସଖାଳେ। ଚା ଟିକେ ପିଆ ହେବ ଚା ପିଇକି ମୁଁ ମୋର ଗାଧେଇ ପାଧେଇ
ଖାନ୍ତି ମାନେ ସକାଳେ ଯେମିତି ଆମେ ଯେମିତି ମୁଡି ବେଶୀ ଖାଉ ସକାଳେ ଆପଣଙ୍କର ସେମିତି ମାନେ ଜଳଖିଆରେ କଣ ଖାଆନ୍ତି?
ଜଳଖିଆ ନେଇ କିଛି ଏମତି ଇଟଲି ହେଲା କି ପୁରୀ ହେଲାମତି ଯହା ବି ଲାଇକ୍ ଯାହାବି ହେଲା ଚଳିବ ଆଉ ଭାତ ଟିକେ ଟିକେ ମୁଁ ଖାଉନି ଏତେ କାହିଁକି ନା ମୋର ଟିକେ ମାନେ ହଜିମ ମାନେ ଦି ଗୋଟେ ଟାଇମ ବି ଭା ଭାତ ଯୋଉ ଖାଉଛି ସେଟା ଭଜି ମବା ବହୁତ କଷ୍ଟ। ତାକୁ ମୁଁ ଟିକେ ଟିକେ ଟିକେରେ ଖାଉଛି ଖରା ବେଳେ ତ ଭାତ ପ୍ରାୟ ଟାଇମ ଅଫିସ ରୁ ଆସିଲି ଯଦି ଖାଇବି ଖାଇବି ନହେଲେ ନାହିଁ ସେମିତି କିଛି ମୋର ନାହିଁ ଖାଇବାରେ ମୋର ବହୁତ ଇଶୁ।
ଉୁଁ ହୁଁ ଆଉ ବୁଲାବୁଲି ପାଇଁ ଭଲ ପାଆନ୍ତି ନା।
ହଁ ବୁଲା ବୁଲି ଯି କହିବ ଅଫିସ ଛାଡେ ଯା କୁଆଡେ ବୁଲୁ ତେ ବର୍ଷେ ମୁଁ ମୋର ପଳେଇବି ଇଣ୍ଡିଆ ବାହାରକୁ। କିନ୍ତୁ ସେମିତି କି ଘର ଲୋକ ଟିକେ ଛାଡ଼ନ୍ତିନି ଆଉ। କଆଡେମୋ ପିସ୍ ଘରକୁ ତ ଛାଡନ୍ତିନି ଆଉ।
ଝିଅ ପିଲା ତ ଟିକେ ସେଇଥିପାଇଁ ଘର ଟିକେ ଇଏ କରୁଥିବେ ଆଉ ହଁ ଏବେଯୋଉ ସିଚୁଆସଂନ ସେମାନେ ଭଲ ପାଇଁ କହୁଛନ୍ତି। ଆଉ।
ହଁ ଆମେ ସିନା ତାଙ୍କ ଉପରେ ରାଗୁଛେ କି ଚିଚିଡେ ହଉଛେ କିନ୍ତ ସେ ଆମେ ଭଲ ପାଇଁ କହୁଛନ୍ତି ବା ପ ମା ହେଇଛନ୍ତି ଆଉ କଣ ଅଛି ଚାହିଁବେ କି ଗୋଟେ ଖରାପ ଚିନ୍ତା କରିବା ପାଇଁ। ସେମିତି କିଛି ନାହିଁ କିନ୍ତୁ କିଛି ଯେ ସେଠି ଅଛି ନା ସେ ଆମ ବାଲେଶ୍ଵରରେ ଗୋଟେ କଣ ଶିବ ମନ୍ଦିର କଣ ନା କପିଳେଶ୍ଵର ନା କଣ।
ଆ ପଞ୍ଚଲିଙ୍ଗେଶ୍ଵର।
ପଞ୍ଚଲିଙ୍ଗେଶର ପଞ୍ଚଲିଙ୍ଗେଶର ସେ ଯୋଉ ଆମ ପା ପାହାଡ ସାଇଡ ରେ ଅଛନ୍ତି ନା କଣ।
ପଞ୍ଚ ପାଞ୍ଚଟା ଲିଙ୍ଗ ପଞ୍ଚଲିଙ୍ଗେଶ୍ଵର ପାହାଡ ଉପରେ କି ହଁ। ହଁ ଯାଇଛି କପଳାଶ ତ ତେରଶହ ବାବନ ପାହାଚ।
ହଁ ସେ ସ ଏଠି ତ ବୋ ଏଇ ଯୋଉ ବୋଲ ବମ ତ ସିିଜିନି ଆସିଲା ଶ୍ରାବଣ ମାସ ଭିଡ ରହି ବ।
ହଁ ହଁ। ଶ୍ରାବଣ ମାସ ହୁଁ ମୁ ଆରେଡି ପାଇଁ ଯାଇନହିଁ।
ହଁ ଆରେଡି ଆମେ ଯାଉ ପାଣି ନେଇକି ଆମେ ଯାଉ। ଏଥର ଏଥର ଗୋଟେ ଯାଇହବନି ଆଉ ଭାଇ ପାଇଁ ଭ
ହୁଁ।
ଆମେ ଯାଉ ସେଠିକି ଏଠୁ ଆମ ଗଡ ଘଡ ଗଡି ତ ନୁଅ ହେଇଠୁ ସେ ଆ ପାଣି ଉଠି ଗୋଟେ ଦିନ ପୁରା ଏଇ ରାତିରେ ରବିବାର ଦିନ ସଣ୍ଡେ ଟା ପୁରା ଟୋଟାଲ ସେଠି ରାତିରେ ପହଞ୍ଚ ଞ୍ଚି ମ ପୁରା ମନ୍ଦିର ପାଖରେ ହୁଡିରୁ ବାହାରିଵ ନାହିଁ ଆମର।
ଏଛି ଆପଣଙ୍କ ସହିତ ତ କଥା ହେଇକି ପୁଅ। ହଁ କଥା ହେଇକି ବହୁତ ବି ଭଲ ଲାଗିଲା ଆଉ ନିହାତି ତି ମୋତେ ଆଗକୁ କଥା ହୁଅନ୍ତୁ କଲ୍ କରନ୍ତୁ ମତେ ହେଲା କି। ଆଉ ହଁ ଆଉ ଏପଟକୁ ବାଲେଶ୍ୱର ନିହାତି ବୁଲିବା ପାଇଁ ଆସନ୍ତୁ ବୁଲନ୍ତୁ ହଁ।
ହଁ ହଁ ରହୁଛି ବା ଏ ଧନ୍ୟବାଦ।